ହାଲୋ। ଆଜ୍ଞା ଆପଣ ଏବେ କଣ କରୁଛନ୍ତି ହାଲୋ।
ପିଠା କରୁଥିଲି ଆସିଲି ଆଉ।
ହଁ ଆପଣଙ୍କ ଘରେ ତାହେଲେ ପିଠା ହେଇଛି କି।
ଆଜ୍ଞା ଆ।
ହଁ ମୁଁ ବି ଖା। ଖାଇ, ପିଇ ସାରି ନା ଯେହେତୁ କାଲି ପୂର୍ଣ୍ଣମୀ ଥିଲା। ପୂର୍ଣ୍ଣମୀ ଅଛି ତ ସେଥିପାଇଁ ଘର ପୋଛାପୋଛି ଚାଲିଥିଲା ଆଉ।
ଆଚ୍ଛା ଆଉ ରାତିରେ କ'ଣ ଖାଇବା ହେଇଥିଲା।
ରାତିରେ ଆଜି ଆମର ହେଇଥିଲା ରୁଟି କୁ। ଅ ପକୁଡି ତରକାରୀ।
ଆଚ୍ଛା।
ଆଜ୍ଞା ଆଉ। ଆପଣଙ୍କ ସେପଟେ ଲାଇନ୍ ଅଛି।
ଆଜ୍ଞା ଆଜ୍ଞା।
ଆଜ୍ଞା ଆମର ତ ଏପଟେ ବେଶି ଆମର ଏବେ ଏପଟେ ବେଶି, ମାନେ ଲାଇନଟା ଯିବା ଆସବା ବେଶି କରୁଛି। ଆଉ ସେଇଆ ଆଉ। ତ ଏଥିପାଇଁ କଣ ମାନେ କେମିତି କଣ ବ୍ୟବସ୍ଥା କଲେ କଣ କଣ ନା ଆମେ ଯଦି ତା ମାନେ ଆର କିଛି ବିକଳ୍ପ ଉପାୟ ଯଦି ବାହାର କରନ୍ତେ, ଆହୁରି ଭଲ
ଆଜ୍ଞା ଆଜ୍ଞା।
ଏବେ ତ ବାହାରି ସାଇଲାଣି, ମାନେ ଆ ଲୋକମାନେ ଏଇ ଶକ୍ତି ସଂରକ୍ଷଣକୁ ଦେଖିକି ବିଭିନ୍ନ ଜିନିଷ ବିକଳ୍ପ ବାହାର କରିସାରିଲଣି। ଲୋକମାନେ ଯେମତି କି ଆ ମାନେ ସୌରଶକ୍ତିକୁ ବ୍ୟବହାର କରିକି ଯୋଉ ସୋଲାର ପ୍ୟାନେଲ ହେରିକା ଲଗଉଚନ୍ତି କିନ୍ତୁ ଯେତେ ଯାହା ଲଗେଇଲେ ବି ହେଇ ଆମର ଏବେ ଏଇ ଅଁ ପନ୍ଦର ଦିନ ତଳେ ଯେମିତି ଆମର କଣ? ଟ୍ରାନ୍ସମିଟର ପୋଡି ଯାଇଥିଲା। ଯେତେ ଯାହା ଲଗେଇଲେ ବି ମଣିଷ ତ ମାନେ ଯେମିତି କୁହନ୍ତିନି ପ୍ରାକୃତିକ ଦୁର୍ବିପାକ ବେଳେ ମଣିଷ ଯେତେ ବୁଦ୍ଧି ଖଟଉଛି ବି ତାର ମାନେ ସେ କିଛି ବି ମାନେ ସଫଳ ହେଇପାରୁନି। ଏଇ ସେ ସୋଲାର୍ ବି କିଛି କାମ କଲାନି। ମାନେ କୋଉ ଭଳି ଉପାୟରେ ମଣିଷ ଆଉ ଆର କଣ ବିକଳ୍ପ ବାହାର କଲେ ଯେ ଆମ ପାଖରେ ସବୁ ଜିନିଷଟା ସହଜରେ ପହଞ୍ଚି ପାରନ୍ତା।
ଆଜ୍ଞା। ନିହାତି, ଆଜିକାଲି ତ ମାନେ ବିଦ୍ୟୁତଟା ନିହାତି ଦରକାର ସମସ୍ତଙ୍କୁ।
ଆଜ୍ଞା। ଆମେ ମାନେ ଘରର ଯେକୌଣସି କାମ ଦେଖିବା ପାଣି ଗୋଟେ ଟ୍ୟାପ୍ ଠାରୁ ଆରମ୍ଭ କରି ମାନେ ପାଣି ପିଇବା ଠାରୁ ଆରମ୍ଭ କରି ଆମେ ସିନା ଗାଁ ଗହଳିରେ ରହୁଚୁ। ହଁ, କୂଅରୁ ଟିକେ ନେଇଆସିବା କି କୋଉଠି ଟ୍ୟୁୱେଲରୁ ନେଇ ଆସିବା। ଯଦି ଆମେ ସହରକୁ ଯିବେ ଦେଖିବା। ମାନେ ଗୋଟେ ପାଣି ଟ୍ୟାପରେ ଆସିବା ଠାରୁ ଆରମ୍ଭ କରି ମସଲା ବାଟିବା ପର୍ଯ୍ୟନ୍ତ, ଲୁଗା ସଫା କରିବା ପର୍ଯ୍ୟନ୍ତ କି ଏମିତି କି ଆପଣ ଚାଲିବା ପର୍ଯ୍ୟନ୍ତ ବି ହଉ, ଆପଣ ମାନେ ବିଦ୍ୟୁତରେ ଆଉ ମାନେ ତା ଧିଅରେ ମାନେ ଆମେ ଇଏ କରିଦଉ। ତ ଆମ ହଁ, ନିର୍ଭର କରିଦଉଛେ। ଯାହା ଫଳରେ ମାନେ ଆମ ଦୈନନ୍ଦିନ ଜୀବନରେ ମାନେ ବିଦ୍ୟୁତର ଏତେ ଆବଶ୍ୟକତା ବଢିଗଲାଣି, ବିନା ବିଦ୍ୟୁତରେ ଆମେ ବଞ୍ଚି ପାରିବାନି। ବିନା ଏବେ ତ ଲୋକମାନେ ଏସି ଏସି ହଉ, ସେ ଫ୍ରିଜ ହଉ, ମାନେ ଏତେ ତା ସହିତ ଅ ନିର୍ଭର ହେଇଗଲେଣି ବିନା ବିଦ୍ୟୁତରେ ବଞ୍ଚିବା ନିହାତି ମାନେ ଗୋଟେ ଆଁ ମୁସ୍କିଲ୍ କାମଟେ। ଆଉ ଏହାର ମଣିଷ ବି ବକଳ୍ପ ବାହାର କରିଛି। ସେ ଉଁ ଆମର ସିନା ଏଠି ତ ପବନ ଶକ୍ତି ଚାଲୁନି କି ଅ ମାନେ ବିଭିନ୍ନ ଜାଗାରେ ତ ବିଭିନ୍ନ ପ୍ରକାର ଶ କ୍ତି ଚାଲୁଚି। କୋଉଠି ଯେମିତି ଆମେ ଯଦି ରାଜସ୍ଥାନ ହେରିକା ଦେଖିବା ତ, ସୌର ଶକ୍ତି ସହିତ ପବନ ଶକ୍ତି ବି ଚାଲୁଛି। କିନ୍ତୁ ତଥାପି ବି ଲୋକ ସମସ୍ୟା ସମସ ସ୍ୟା ମାନେ ଭେଟୁଛନ୍ତି। ତ ଏମିତିକି ଅନେକ ପ୍ରକାର ଲୋକ ବାହାର କରୁଛନ୍ତି ସତ। କିନ୍ତୁ ତଥାପି ବି ସମସ୍ୟା ଦେଖା ଯାଉଛି। ଆପଣଙ୍କ ସିଆଡେ କେମିତି କଣ ମାନେ ଏଇ ଯୋଉ ବିଦ୍ୟୁତ ଉପରେ କେମିତି କଣ ସବୁ ଚାଲିଛି?
ବିଦ୍ୟୁତ ଉପରେ ନାହିଁ ବିଦ୍ୟୁତ ଉପରେ ତ ଏବେ ଲୋକ ପ୍ରାୟତ ଘରେ ଘରେ ଲଗେଇ ଦେଲେଣି ସୋଲାର। କିନ୍ତୁ
ସୋଲାର ଇନଭଟର ବି ଆଣିକି ରଖୁଛନ୍ତି ହଁ।
ଆଜ୍ଞା ଆଜ୍ଞା ଇନଭଟର ମାନେ ଲୋକ ଏବେ ପୁରା ମାନେ ବିଦ୍ୟୁତ ସହିତ ଏ ଏତେ ମାନେ ତାଙ୍କର ନିର୍ଭର ହେଇଗଲେଣି ଯେ ଆଉ ମାନେ ଦି ମିନିଟ ଯଦି ଲାଇନ ବି ପଳେଇବ ଲୋକ ପୁରା ମାନେ ଆଉ ରହିପାରୁନାହାନ୍ତି ଗରମ ତ ଏମିତି
ଆଗରୁ ମାନେ ଆଗରୁ ଏଇ ଗରମରେ ବି ପିଲା ପାଠ ପଢୁଥିଲେ ମାନେ ଯେମିତି ଆମେ ଦେଖିବା ଅ ମାନେ ଆମେ ଯଦି ବିଭିନ୍ନ ପ୍ରକାର ବୈଜ୍ଞାନିକ ମାନଙ୍କୁ ଦେଖିବା କି ଯେ କୌଣସି ମାନେ ଗୋଟେ ମହାନ ବ୍ୟକ୍ତି ମାନଙ୍କୁ ଦେଖିବା ସେମାନେ ବିନା କୌଣସି ସହାୟତାରେ ବାଟ ମାନେ ଯାଇକି ଜହ୍ନ ଆଲୋକରେ ଯାଇକି ପାଠ ପଢି ଦଉଥିଲେ କୋଉଠି ରାସ୍ତାରେ ଲାଇଟ ଲାଗୁିବ ସେଠି ଯାଇ ପାଠ ପଢି ଦଉଥିଲେ କିନ୍ତୁ କିନ୍ତୁ ଏବେ ଛୋଟ ପିଲା ବି ମାନେ ଘରେ ତାଙ୍କୁ ଏତେ ବିଦ୍ୟୁତ ସହିତ ମାନେ ଲାଇନ ସହିତ ଏମିତି ତାଙ୍କୁ ନିର୍ଭର କରଇ ଦଉଛନ୍ତି। ସେ ଦି ମିନିଟ ବି ମାନେ ଯୋଉଠି ପାଠ ପଢୁଛନ୍ତି ବସି ପାରୁନାହାନ୍ତି ତାଙ୍କୁ ଆଇଦର ଇନଭଟର ପାଇଁ ଇନଭଟର ଦ୍ଵାରା ଫ୍ୟାନ ଚାଲିବା ଦରକାର। ନଲେ ଯଦି ବସିଛନ୍ତି ଲାଇନ ଅଛି ଏସିି ଚାଲିବା ଦରକାର। ଯଦି ଯାହା ଘରେ ଏସି ନାହିଁ ଗୋଟେ ଷ୍ଟାଣ୍ଡ ଫ୍ୟାନ ଟେ ଚାଲିବା ଦରକାର ମାନେ ଛୋଟ ପିଲା ବି ଏତେ ନିର୍ଭରଶୀଳ ହେଇଗଲେଣି।
ସେ ମାନେ ଗୋଟେ ଲାଇ ଏବେ ଆଉ ମାନେ କାଟୁନି କହିଲେ ଚଳେ ଘରେ ଦି ତିନିଟା ଲାଇଟ୍ ଦରକାର।
ହଁ ତାଙ୍କ ପୁଣି ମାନେ ଏତେ ସେ ସଉକିନ ହେଇଗଲେଣି ନୀତିନଟା ଲାଇଟ ମାନେ ଯୋଉଠି ଆମେ ଗୋଟିଏ ଲାଇଟ୍ ଦ ମାନେ ଜାଳିବା ଦରକାର ସେଠି ଦି ତିନଟା ମାନେ ଭାବନ୍ତୁ ବିଦ୍ୟୁତ କେତେ ବିମାନେ କେତେ ଅପଚୟ ହଉଛି ଯେ ତି ପରିମାଣ ବିଦ୍ୟୁତ ରହୁଛି ତାକୁ ଆମେ ଭଲ ଭାବରେ ବ୍ୟବହାର କରିବା ଦରକାର। ଲୋକମାନେ ବି ଏବେ ମାନେ କେତେ ଚୋରାରେ ବି ବିଦ୍ୟୁତ ବ୍ୟବହାର କରୁଛନ୍ତି। ହୁଏତ ଆମେ ସେଟା ଜାଣିପାରୁନି ଯାହା ଫଳରେ ମାନେ ଟୋଟାଲ ମାନେ ଟୋଟାଲ ଆମର ଯୋଉ ପରି ମାନେ ଆମ ଯୋଉ ପରିବେଶରେ ଯେ ଏତିକି ଲୋକ ରହୁଛନ୍ତି ସେ କେତେ ହଇରାଣ ହଉଛନ୍ତି। ଯେଏତ ହୁଏତ ଯାହା ପାଖରେ ପଇସାଟା ଅଛି ସିଏ ନେଇ ଆସିଲା ଏସିି ନେଇ ଆସିଲା ଇଏ ନେଇ ଆସିଲା। କିନ୍ତୁ ଲୋକମାନେ ବିନା ବିଲ୍ ଦେଇକି ମଧ୍ୟ କାମଟେ କରୁଛନ୍ତି। ତା ଦେହରେ ପୁଣି ଯୋଉମାନେ ରହୁଛନ୍ତି ତଳ ଶ୍ରେଣୀର ଲୋକ ସେ ତ ଏଇ ସବୁ ଜିନିଷ କରିପାରିବେନି। ନିଜେ ବିଲରେ କିନ୍ତୁ ସି ସେତେ ମାନେ ସିଏ କେତେ କଷ୍ଟରେ ରହୁଛନ୍ତି। ତା ମାନେ ଏଇ ସବୁ ପ୍ରବାହଟା ଯୋଉ ସରକାର ଯୋଉ ବି ବିଦ୍ୟୁତ ଆମ ପାଇଁ କରିଛନ୍ତି। ତା ଉପରେ ପଡୁଛି ସେ ଜଲଦି ସେ ତାର ଖରାପ ହଉଛି।
ଆଜ୍ଞା ନିହାତି ଯଦି ଗୋଟେ ଜିନିଷ ଉପରେ ଅଧିକା ପ୍ରେସର ପଡିବ ତ ସେ ନିହାତି ଖରାପ ହିଁ ହବ ନା।
ହଁ ଯାହା ଫଳରେ ମାନେ ଏଇଟା ଆମେ ବୁଝିପାରୁନେ। ଆମ ଗୋଟେ ଦେଶର ଅର୍ଥନୀତି ବି ଦୁର୍ବଳ ହଉଛି। ଆମେ ଭାବୁଛେ ହଁ କଣ ମୋ ମୋ ପଇସାଟା ସରିଯାଇଛି। ହଁ ଆମରି ପଇସା ହିଁ ସରୁଛି। ମାନେ ଯଦି ଦେଶ, ଦେଶ ଧୀରେକୁ ଧୀରେ ତଳକୁ ଯିବ, ତାହେଲେ ଆମର ସେଟା ଆମ ପାଇଁ ସେଇଟା ବହୁତ ଖରାପ। ଯେମିତି ଏବେ ପେଟ୍ରୋଲର ରେଟ୍, ପେଟ୍ରୋଲ ବି ଗୋଟେ ଆମର କହିବାକୁ ଗଲେ ଶକ୍ତି। ସିଏ ବି ମାନେ ଯେମତି ଧୀରେ ଧୀରେ ବଢିଗଲେ, ଲୋକମାନଙ୍କୁ ମିଳିଲାନି। ଆମେ ବେଳେ ବେଳେ ଯେମତି ତି ଗା ମାନେ ଯୋଉଠି ଗାଡି ଦରକାର ନାହିଁ ସେଠି ନେଇକି ପଳଉଛେ।
ଆଜ୍ଞା, ଗୋଟେ -ଗୋଟେ -ଗୋଟେ ଦିନ ତ ଏମିତି ଆସ ଥିଲା ଯେ ପେଟ୍ରୋଲ ପମ୍ପରେ ଲୋକ ଲାଇନ ଲଗଉଥିଲେ ପେଟ୍ରୋଲ ପାଇଁ।
ମାନେ ଏତେ ଲାଇନ, ମାନେ ଏବେ ଯୋଉ ମାନେ ଏତେ ଲାଇନ ଲଗଉଥିଲେ ଯେମିତି ଜଗନ୍ନାଥ ଦର୍ଶନ ସତରେ ଯେମିତି କରିବାକୁ ଯାଉଛନ୍ତି ସେଇ ଭଳିଆ ଲାଇନ ଲଗେଇକି ଆଣିବାକୁ ପଡୁଥିଲା। ତ ଆମେ ଯଦି ଏମିତି ଆଗରୁ ନ କରିଥାନ୍ତେ, ଆମେ ଯଦି ଗୋଟେ ଜିନିଷକୁ ରଖ ରଖି ଥୋଇକି ବ୍ୟବହାର କରିଥାନ୍ତେ। ତାକୁ ସିଏ ଏବେ ହଁ
କରିଥାନ୍ତେ, ତ ଏଇ ଦିନ
ଆମକୁ ଦେଖିଆକୁ ପଡିନଥାନ୍ତା। ଆଉ ଯଦି ଆମେ ସେଇଭଳି ନିଜର ଜିନିଷ ଭାବିଥାନ୍ତେ, ଯେମିତି ଘରେ ଗୋଟେ ଜିନିଷଟା ଅଛି, ଆମେ ତାକୁ ନିଜର ଭାବିକି ତାକୁ ରଖିତଥୋଇକି ବ୍ୟବହାର କରୁଛେ। ତ ଏଠି କିନ୍ତୁ ଆମେ ନିଜର ଭାବୁନେ। ହଁ ମ ମୁଁ ଆୟୁ ମୁଁ ମୋ, ମୁଁ ତ ଏଇଠୁ ଏତିକ ବାଟ ଯିବି କଣ ସରି ଯାଉଛି? ଏ ଆମେ ଜଣେ ଜଣେ ଯଦି ସେଥିପାଇଁ ସଚେତନ ହବା, ତାହେଲେ ନିହାତି ମାନେ ଜିନିଷ ଟା ଆମେ ସମସ୍ତେ ସୁରୁଖୁରୁରେ ବ୍ୟବହାର କରିପାରିବା।
ଆଜ୍ଞା, ଆଜ୍ଞା। ଆମେ ବି ମାନେ ବୁଝିବା ଦରକାର ଯେ, ଆମେ ଯଦି ଏବେ ତାକୁ ଏ ନ୍ତି ଅପବ୍ୟବହାର କରିବା ତ ଆଗକୁ ଯାଇ ଆମେ ହିଁ ହଇରାଣ ହଉଛେ।
ହୁଁ ଆମେ ହିଁ ହଇରାଣ ହବା। ସେଥିରେ କୌଣସି ବି ସନ୍ଦେହ ନାହିଁ। ହଁ ଲୋକ କିନ୍ତୁ ବୁଝିବା ଦରକାର କି ଆମୁକୁ ଆମେ ଯେମିତି ନିଜ ଜିନିଷଟାକୁ ଯେତିକି ମାନେ ନିଜର ଭାବିକି ତାକୁ ଯତ୍ନର ସହକାରେ ବ୍ୟବହାର କରୁଚି। ତାକୁ ରଖିଥୋଇ ବ୍ୟବହାର କରୁଚି। ଯଦି ଆମର ପରିବେଶର, ଆମ ଦେଶର, ଆମ ରାଜ୍ୟର କୌଣସି ଜିନିଷ ଅଛି ଆମେ ତାକୁ ଠିକ ଭାବରେ ବ୍ୟବହାର କରିବା। ସେ ଶକ୍ତି ଟାକୁ ଠିକ ଭାବରେ ବ୍ୟବହାର କଲେ ଯଦି ଆମକୁ ଭବିଷ୍ୟତରେ ସେ ଜିନିଷଟା ଆ ମାନେ ତାର ଆବଶ୍ୟକତା ପଡିବ ତାକୁ ଆମେ ବ୍ୟବହାର କରିପାରି। ନହେଲେ ଏମିତି ଦିନ ଆସିବ ଯେମିତି ପେଟ୍ରୋଲ ଏବେ ଧୀରେ ଧୀରେ ବଢି ବଢି ମାନେ ପାଖାପାଖି ଶହେ କୋଡିଏ ଉପରକୁ ପଳେଇଲେଣି। ଦିନ ଆସିବ ତିନିଶହ ପାଖାପାଖି ବି ଛୁଇଁବ। ଏଥରିକ ମାନେ ଆମେ କୁହ କିଏ କିଛି ଭାବିବା କିଛି ମା ଦରକାର ନାହିଁ। ଦିନ ଆସିବ ମାନେ ଲୋକ ଲୋକୋମାନେ ଏତେ ପରିମାଣରେ ସୁନା ବ୍ୟବହାର କରୁଛନ୍ତି ଯେମତି ସୁନା ନିହାତି ଆମର ଆବଶ୍ୟକ। ସୁନା ନହେଲେ ଆମେ ଅଲ- ଅଲ ମାନେ ଅଲଗା କିଛି ବି ଜିନିଷ ବ୍ୟବହାର କରିପାରିବା। କିନ୍ତୁ ଲୋକମାନେ ସୁନା ଜିନିଷକୁ ଏତେ ଭଲ ପାଇ ଯାଉଛନ୍ତି ଯେ ମାନେ ଗୋଟେ ଧନନ୍ତିରସ ଭଳିଆ ଦିନ ଆସିଲେ ସୁନା ନ କିଣିଲେ ହବ
ସୁନା ଦୋକାନରେ ସେଦିନ ତ ଦେଖିବେ ଲୋକ ପୁରା ଭର୍ତ୍ତି ହେଇଥିବେ। ଝିଅଟିି ବାହା ହେଲେ ମାନେ ଆଗ ସୁନା ତାଙ୍କର ଦରକାର।
ଏମିତି ଦିନ ଆସିବ କି ପରବର୍ତ୍ତୀ ପିଢି ଆଉ ସେ ସୁନାକୁ ଦେଖି ବି ପାରିବେନି। କି ଗୋଟେ ଏଇ ଯୋଉ ଇନ୍ଧନ ଗୁରାକୁ ବି ଦେଖି ପାରିବେନି। ମାନେ ଲୋକମାନେ ଏଭଳି ଭାବରେ ଜିନିଷ କୁ ବ୍ୟବହାର କରୁଛନ୍ତି। ହୁଁ। ତାପରେ, ଅ ଘରେ ଘରେ ଯଦି ଆମେ ବିଦ୍ୟୁତ ବି ଯଦି ଆମେ ତାକୁ ବ୍ୟବହାର କରୁଚୁ, ଯୋଉ ଆପଣ କହିଲେ ଦୁଇ ତିନୋଟି ବଲ ଲାଗୁଚି ସେଠି ଆମେ ନ ବ୍ୟବହାର କରିକି, ଗୋଟେ ଜିନିଷ, ଗୋଟେ ଜିନିଷକୁ ବ୍ୟବହାର କରିବା ତା କୁ ବ୍ୟବହାର କଲେ, ହଁ।
ନିହାତି, ଆମେ ତ ଦେଖିବେ ଘର ମାନଙ୍କରେ, ମାନେ ଲାଇଟ୍ ଲାଗିଥିବ, କିନ୍ତୁ ଘରେ କେହି ନଥିବେ। ଫ୍ୟାନ ଚାଲୁଥିବ, ଘରେ କେହି ନଥିବେ।
ହଁମ ଆଉ ବିଲ୍ ଉଠି ଉଠି କେତେ ଉଠିବ ଏଇଭଳି ମାନେ ଯୋଉ ଚିନ୍ତାଧାରା ରଖୁଚନ୍ତି, ଯାହା ଫଳରେ ତ ଆମେ ଭାବୁଚୁ ହଁ, ମୋ ପାଇଁ, ମୋ ପକେଟ୍ ରୁ ତ ପଇସା ଯାଉଚି, ଆମେ କଁ ପାଇଁ ମତେ କଣ ପାଇଁ ବାହାର ଲୋକ ଟେ କହିବ କିନ୍ତୁ ସେଇ ପକେଟ୍ ରୁ ପଇସା ଆପଣଙ୍କର ଯାଉ ସତ କିନ୍ତୁ ଆମରି ଦେଶ ସେଇ ଯୋଉ ଅର୍ଥନୀତିରେ ଦୁର୍ବଳ ହେଇଯାଉଚି। ନା, ତ ଆମକୁ ଗୋଟେ ସମୂହ ଚିନ୍ତାଧାରା ନେଲେ ସିନା ଆମେ ମାନେ ଆମ ଦେଶ ଆଗକୁ ଯାଇପାରିବ, ଆମେ ଯଦି ବ୍ୟକ୍ତିଗତ ଚିନ୍ତାଧାରା ନବା, କି ହଁ ମୁଁ ତ ଭଲ ରହିଲା। ହଁ, ମୁଁ ଭଲ ରହିଲେ ତ, ସବୁ ହେଲା ଆଉ।
ଆମ ଘର, ଆମ ଘରେ ମୁଁ ଲାଇଟ ଲଗଉ ଚି, ମୁଁ ପଇସା ଦଉଚି, ତ ଏଇଭଳିଆ ଚିନ୍ତାଧାରା ରଖିଲେ ଦେଶ ତ କେବେ ଉନ୍ନତି କରିପାରିବନି ନା
ହଁ, ଏ ଯେମିତି ବ୍ୟକ୍ତିଗତ ଚିନ୍ତାଧାରଣା, ମୁଁ ତ ମୁଁ ଖାଇଲେ ମୁଁ ବଞ୍ଚିବି, ତ ଏମିତି କଣ କେବେ ହେଇ ପାରିବ, ଏମିତି ଯଦି ଚିନ୍ତାଧାରା ହେଇଥାନ୍ତା, ତାହେଲେ ଆମ ଦେଶ କେ ମାନେ ଯୋଉ ଯେତିକି ବି ଆଗକୁ ଯାଇଚି, ତାହା ହେଇପାରିନଥାନ୍ତା, ସେଇ ଏଭଳି ଲୋକମାନେ ଆମ ଦେଶକୁ ଅ ମାନେ ମୂଳଦୁଆର ତାକୁ କରିକି ଚାଲିଚନ୍ତି ନା ଆଉ।
ଆଜ୍ଞା ଆଜ୍ଞା।
ଆଉ, ଧନ୍ୟବାଦ ଆପଣଙ୍କ ସହିତ କଥା ବି ବହୁତ ଭଲ ଲାଗେ
ଯା ହଉ, ଆପଣଙ୍କ ସହିତ ବି କଥା ହେଇି ବହୁତ ଭଲ ଲାଗିଲା।
ଆଉ କେତେବେଳେ ଯଦି ସମୟ ମିଳେ, ଆପଣଙ୍କ ସହିତ କଥା ହେବେ ଆଉ।
ଆଜ୍ଞା ଆଜ୍ଞା।